ହାଲୋ।
ହଁ ହାଲୋ। କେମିତି ଅଛନ୍ତି ଆପଣ ହଁ ନମସ୍କାର ଆପଣ କେମିତି ଅଛନ୍ତି।
ଆଜ୍ଞା ଭଲ ଅଛି ଆପଣ।
ହଁ ମୁଁ ବି ଭଲ ଅଛି ଆପଣଙ୍କ ଘରର ଫ୍ୟାମିଲି ଲୋକ।
କଁ କହିଲେ।
ଆପଣଙ୍କ ଫ୍ୟାମିଲି ଲୋକ କେମିତି ଅଛନ୍ତି ସବୁ। ଆପଣଙ୍କ ପରିବାର ଲୋକ କେମତି ଅଛନ୍ତି ଆଉ।
ଆଜ୍ଞା ସମସ୍ତେ ଭଲ ଅଛନ୍ତି।
କଁ ଖାଇଥିଲେ ଆଜି।
କଁ କହିଲେ ମୁଁ ଆଜି ଖାଇଥିଲି ଭା ଭାତ ଡାଲି ଭଜା। ଶାଗ ଭଜା ଆଳୁ ପୋଟଳ ଭଜା ଆଉ ଆମ୍ବ।
ଆଜ୍ଞା ହଁ ଭଲ।
ଆଜ୍ଞା ଆପଣ କଣ ଖାଇଥିଲେ।
ଆଉ। ମୁଁ ଭାତ ଭେଣ୍ଡିଆଳୁ ତରକାରୀ ଲେମ୍ବୁ ଲେମ୍ବୁ।
ଆଜ୍ଞା।
ଆଉ ବର୍ଷା କେମିତି ଆପଣଙ୍କର ଆଡେ ହଉଛି।
ଆଜ୍ଞା ଆଜ୍ଞା ବର୍ଷା ତ ହଉଛି ଏବେ ଟିକେ ଛାଡିଛି ତ ବାହାରକୁ ଟିକେ ଆସି। ଏ ବର୍ଷା ସକାଳଠୁ ଆଗେ ଛାଡ଼ୁନା।
ଆଜ୍ଞା ଆଉ ଆପଣ ବୁଲାବଲିୁ କରିବାକୁ କୁଆଡେ ଯାଇ ନାହାନ୍ତି।
ଆଜ୍ଞା ବୁଲାବୁଲି କରିବାକୁ ତ ଏବେ କୁଆଡେ ଯାଇନି ରଜ ଏବେ ଘରେ ଅଛି ତ ଏବେ। ଏବେ ଯା ବାହାରକୁ ଯାଇ ସକାଳେ ଯାଇଥିଲି ଟିକେ ମାର୍କେଟ ଯାଇଥିଲି। ଆଜ୍ଞା ତପରେ ଆଉ ଏବେ।
ଉଁ।
ଆଉ ଏବେ କୁଆଡେ ଯାଇନି ଦୂର ଜାଗା ଆଉ। କୁଆଡେ ଯାଇନେଇି ପାଖାପଖି ରଜ ବୁଲାବୁଲି ଯା ପାଖାପଖି କରିଥିଲି ଆଉ ଦୂର ଜାଗା କୁଆଡେ ଯାଇନାଇ।
ଆଜ୍ଞା ଆଉ କଣ ପଢାପଢି ଚାଲିଛି ନା ଏମତି ଜବ କରୁଛନ୍ତି।
ଆଜ୍ଞା ଆଜ୍ଞା ପଢାପଢି ଏବେ ସରିଲା ତାପରେ ଜବ୍ କରିବି ବୋଲି ଭାବୁଛି।
କଣ ସବୁ ପଢୁଥିଲେ।
ଆଜ୍ଞା ମୁଁ ଡିପ୍ଲୋମା ପଢୁଥିଲି ଏବେ।
ଡିପ୍ଲୋମା କଣ ଓ ଡିପ୍ଲୋମା କରୁଥିଲେ କୋଉ ବ୍ରାଞ୍ଚ ରେ।
ଆଜ୍ଞା ବୈଦ୍ୟୁତିକ ବିଭାଗରେ।
କୋଉଟା।
ବୈଦ୍ୟୁତିକ ବିଭାଗ।
ଓ ହୋ ଆଉ ଯୋଉଟା ଆମର ଇଲେକ୍ଟ୍ରିକାଲ୍, ଯୋଉ ଇଲେକ୍ଟ୍ରିକାଲ୍ ତ?
ଆଜ୍ଞା ଆଜ୍ଞା।
ଆଜ୍ଞା। ହଁ ପ୍ରାଇଭେଟରେ? ହ୍ୟାଲୋ।
ଆଜ୍ଞା।
ଯୋଉ ପ୍ରାଇଭେଟ୍ ନା ଗଭମେଣ୍ଟରେ କରୁଥିଲେ ଆପଣ?
ଆଜ୍ଞା ଗମେଣ୍ଟ ରେ ପଢୁଥିଲୁ।
ଓ ହୋ। ପେପର ଏ ସବୁ ମାନେ କ୍ଵାଲିଫାଇ ହେଇଯାଇଛନ୍ତି ସବୁ, ମାନେ ସବୁ ପେପର ମାନେ ସବୁ ପେପର ମାନେ ସବୁ ପେପର କ୍ଲିୟର ହେଇଯାଇଛି?
ଆଜ୍ଞା ଆଜ୍ଞା ସବୁ ପେପର ପ୍ରଥମ ଥରରେ କ୍ଲିୟର ହେଇଯାଇଛି।
ହଁ ମାନେ ତିନି ବର୍ଷର ପାଠ, ମାନେ ତିନି ଦ ମାନେ ଭଲ ଆଉ। ଆଉ ଯୋଉ ଇଞ୍ଜି ବି ଟେକ୍ କରୁନାହାନ୍ତି ନା କରିବେନି ବି ଟେକ୍?
କଣ କହିଲେ?
ହଁ ଏ ବି ଟେକ୍ କଣ ଏବେ କରିବେନି ନା ଡିଷ୍ଟାନ୍ସ ରେ କରିବେ ବି ଟେକ୍ ଟା?
ଏ ବି ବି ଟେକ୍ ଟିକେ ଦୂରରେ କରିବି।
ହଁ ଆଉ ଆପଣଙ୍କର ଆଉ ଆମ ଖବର, ଆଉ ଆପଣଙ୍କ ଆଡେ ଫେମସ ଜାଗା କଣ କହୁନାହାନ୍ତି?
ଆଜ୍ଞା କଣ କହିଲେ?
ଆପଣଙ୍କର ପ୍ରସିଦ୍ଧ ଜାଗା କଣ ଅଛି ସେପଟରେ?
ଆଜ୍ଞା ପ୍ରସିଦ୍ଧ ଜାଗା କହିଲେ, ଆପଣ ତ ଜାଣିଛନ୍ତି ଆମ ଘର ହେଲା କେନ୍ଦୁଝର।
ଆଜ୍ଞା।
ଆଜ୍ଞା କେନ୍ଦୁଝର ଟା ମା ତାରିଣୀଙ୍କ ପୀଠ ବହୁତ ପ୍ରସିଦ୍ଧ।
ଆଜ୍ଞା।
ଆଜ୍ଞା ତା ତାପରେ ସେ ପାଖାପାଖି ବହୁତ ବୁଲିଆ ପାଇଁ ଜାଗା ଅଛି। ବ ମାନେ ବଡ ବଡ ସବୁ ଡ୍ୟାମ୍ ଅ ଅଛି, ନଦୀ ହ୍ରଦ ଅଛି।
ଆଜ୍ଞା ଆଉ ଭଲ।
ଆଜ୍ଞା ସେ ପାଖାପାଖିରେ ଗୁଣ୍ଡିଚା ଘାଗି ଅଛି, ତୃପ୍ତି ସଫାରି ଅଛି। ଆଜ୍ଞା ବହୁତ ଭଲ ଭଲ ଜାଗା ସବୁ , ମାନେ ଆପଣ ଯିବେ ଥରେ ଆପଣଙ୍କୁ ଆସିବାକୁ ଇଚ୍ଛା ହବନି।
ଆପଣ ଯାଇଛନ୍ତି, ସେ ବୁଲିବା ପାଇଁ ସେ ଜାଗା
ଆଜ୍ଞା ଆଜ୍ଞା ମୁଁ ଯାଇଛି ସବୁ ଜାଗାକୁ। ତାପରେ ସାନ ଘାଗେରା ଯାଇଛି, ବଡଘାଗେରା ଯାଇଛି, ଭିମକୁଣ୍ଡ ଯାଇ ଛି। ତାପରେ ଆଜ୍ଞା ସେଠି ଗୋଟେ ବିଚ ଅଛି, ମାନେ ଗୋଟେ ସମୁ ମାନେ ନଈ ଟାଇପ୍ ର ଅଛି, କିନ୍ତୁ ଆପଣ ଦେଖିବେ ସେଠି ଯେମିତି ସୁନା ଯେମିତି ଲାଗୁଛି ଝରିଲା ଭଳିଲା ଲାଗିବ। ଆଜ୍ଞା ବହୁତ ସୁନ୍ଦର ଜାଗା ମାନେ ବସିବା ଆପଣ ସେ ଯୋଉ ଶାନ୍ତି ଲାଗିବ, ଯେହେତୁ ଜଙ୍ଗଲ ଭିତରେ ଟିକେ
ଆମର ତାରିଣୀଙ୍କ ପାଇଁ ମୁଁ ଜାଣିଛି, ଆଉ ଏ ସବୁ ଯାନ ଯାହା ଆପଣ କହିଲେ ବହୁତ ଧନ୍ୟବାଦ। କେବେ ଗଲେ ସିଆଡେ ଯିବା ବୁଲି, ଆପଣଙ୍କ ସିଆଡେ।
ଆଜ୍ଞା ଆଜ୍ଞା।
ଆଉ ଦେହ ଭଲ ଅଛି?
ଆଜ୍ଞା ଆଜ୍ଞା ଦେହ ଭଲ ଅଛି। ମୋର ଆପଣଙ୍କର?
ହଁ ମୋର ଭଲ ଅଛି।
ଆଜ୍ଞା। ଆଉ ଆଜ୍ଞା ଆପଣଙ୍କ ଆଡେ ପୂଜା ପର୍ବ କେମିତି କଣ ହୁଏ?
ଆମର ସେମିତି ହୁଏ କିନ୍ତୁ ଆମ ର ରଥଯାତ୍ରା ଟିକେ ହୁଏ ଆମର ବଲଦେବଜୀଙ୍କର ସେଇଟା ଟିକିଏ ଭଲ ଆକାରରେ ହୁଏ। ଆଉ ସେମିତି ମୋର କାହା ଉପରେ କିଛି ନଲେଜ ନାହିଁ କେମିତି କଣ ମାନେ ହୁଏ ବୋଲି। ଆଉ କିନ୍ତୁ ଆମ ଗାଁରେ କିଛି ଏମିତି ଫେମସ କିଛି ନାହିଁ। ଗାଁ ରେ କିଛି ନାହିଁ ପୂଜା ପାଇଁ।
ଆଜ୍ଞା କଣ କହିଲେ?
କେବଳ ମାନେ ଭଲ ଆକାରେ ହୁଏ ଆମର ବଳଦେବ ଯୋଉ ରଥଯାତ୍ର ସେଇଟାହି ଟିକେ ହୁଏ। ଆଉ ସେମିତି ଆଉ କି ଛି ଏତେ ବି ଭଲ ଫେମସ୍ ଆଇଟମ ମତେ ବି କିଛି ଜଣା ନାହିଁ। ଆମ ଇଏ ଆଡେ। ଆମ ଗାଁ ରେ ସେମିତି ବି କିଛି ଏତେ ଭଲ ବଡ ଆଗରେ ଫେଷ୍ଟିଭାଲ ହୁଏନି।
ଆଜ୍ଞା।
ଆଜ୍ଞା।
କିନ୍ତୁ ଆମ ଆଡେ ଆପଣ ଜାଣିଛନ୍ତି କେଉଁଝର ଜିଲ୍ଲାରେ ଯେହେତୁ ଟିକେ ଅଧିକ ପୂଜା ପର୍ବ ଆମ ଆଡେ ହୁଏ। ମାନେ ସବୁ ପୂଜା ପର୍ବ ପାଳନ କରାଯାଏ।
ଆଜ୍ଞା।
ଆଜ୍ଞା। ସବୁ ମାନେ ଯେମିତି କହିବେ ବାର ମାସରେ ତେର ଓଷ-
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା ଜାନୁଆରୀ ମାସରୁ ଆରମ୍ଭ କରିି ଡିସ୍ ସେମ୍ବର ମାସ ସରିି ପୂଜା ପର୍ବ ଆଜ୍ଞା ଆମର ଲାଗି ରହିଥାଏ। ହେ ବେଶୀ ଆଜ୍ଞା ଆପଣ
ଆଜ୍ଞା।
ବେଶୀ ଯୋଉ କହିବାକୁ ଗଲେ ଦୁର୍ଗା ପୂଜା କାଳୀ ପୂଜା ଗଣେଶ ପୂଜା ସରସ୍ଵତୀ ପୂଜା ତାପରେ ରଜ ବେଳକୁ ରାଧା କୃିଷ୍ଣଙ୍କ ପୂଜା ହୁଏ।
ଥେଲି ଆମର ପର୍ବ ପୂଜା ଆରମ୍ଭ କେବେଠାରୁ ହୁଏ କହିଲେ? ସେ ଯୋଉ ହବନି ଆମର ମଙ୍ଗଳା ଓଷା ମଙ୍ଗଳା ନାଚଚେ। ସେବେଠାରୁ ଆମର ବାଉରି ଠାରୁ ଓଷା ପୂଜା ପର୍ବ ଲାଗେ। ଲାଗେ ପୁଣି ଯୋଉ ଆମର ବୈଶ ଜେଷ୍ଠ ମାସ ଯାଏଁ ଯିଲାଏ। ଅଶ ଆରମ୍ଭ ଜେଷ୍ଠରେ ଶେଷ।
ଆଜ୍ଞା ଆଜ୍ଞା।
ଏଇଟା କଣ ଦୁବ ଏ ଯୋଉ ହବ ଗୁଣ୍ଡିଚା ଯୋଉ ବାହୁଡା ଯାତ୍ରା ହବ ତାପରେ ମଙ୍ଗଳା ଓଷା। ତାପରେ ତାପରେ ହବ ଆମର ଯୋଉ ଦୁମ ଖୁଦୁରୁକୁୁଣୀ ଓଷା। ତାପରେ ରାକ୍ଷୀ ପୂର୍ଣ୍ଣିମା ତାପରେ ଯୋଉ ଆମର ହୁଏ ଉଁ ଦଶହରା। ଏମିତି ସବୁ ତାପରେ ଦିବାଲି।
ଆଜ୍ଞା ଆଜ୍ଞା। ଆ ଦୀପାବଳି ବି ଆମର କାଳୀପୂଜ ଦୀପାବଳି ତ କାଳୀପୂଜା ସାଙ୍ଗ ହେଇକି ହୁଏ। ଆଜ୍ଞା। କାଳୀପୂଜା ଆଜ୍ଞା ବହୁତ ବଡ
ଲାଇଟିଂ ଫେଷ୍ଟିଭାଲ ସେଇଟା ଟିକେ ଭଲ ହୁଏ ଆଉ।
ଆଜ୍ଞା ବହୁତ ଆଜ୍ଞା ଯେହେତୁ କାଳୀ ପୂଜା ମାନେ ଆମ ଆଡେ ବହୁତ ବଡ ଆକାରରେ ହୁଏ।
ଆଜ୍ଞା।
ଆଜ୍ଞା। ଆପଣ ଯଦି କେବେ କେଉଁଝର ଆସିବେ ଦେଖିବେ।
ହଁ- ହଁ ଦେଖି କେବେ ଗଲେ ଦେଖି
ଆଜ୍ଞା। ଆପଣଙ୍କ ଘର କଉଠି କି?
ଆମ ଘର କେନ୍ଦ୍ରାପଡା।
ଆଜ୍ଞା -ଆଜ୍ଞା।
ବର୍ଷା ଦିନ ମାନ୍ ଆଜି ଲାଗି ରହିଚି ଜମା ଛାଡିବା ନା କହୁନି।
ଆଜ୍ଞା -ଆଜ୍ଞା ଲଘୁ
କଣ କରିବେ ଏମିତି ହେଇଚି ଡ୍ରେସ୍ ପଟା କିଛି ବି ଶୁଖାଇ ପାରୁନି ଯାଉନି।
ଆଜ୍ଞା ଲଘୁଚାପ ପଡିଚି ସେଥିପାଇଁ ବର୍ଷା ତ ହବ ଆପଣ ଆଉ କଣ କରିପାରିବେ।
ହଁ ସେଇଟା ଠିକ୍ କଥା। ଆଉ ଟିକେ ଟିକେ ତ ବର୍ଷା ବି ହବା ସ୍ୱାଭାବିକ କଥା ବର୍ଷା ଦିନ।
ଆଜ୍ଞା ବର୍ଷା ଏଥିରେ ବହୁତ୍ ଡେରିରେ ବି ହେଇଚି କାହିଁକି ନା ଆପଣ ଦେଖିବେ ଚାଷବାସ ବି ଏବେ ଟିକେ ଡେରି ହେଲାଣି।
ଆଜ୍ଞା।
ଆଜ୍ଞା। ଖରା ଏବେ ଟିକେ ବେଶୀ ଡେରି ହେଇ ମାନେ ଏତେବେଳକୁ ଚାଷ ବାସ କାମ ଅଧା ହବା କଥା କିନ୍ତୁ ଏବେ ଲୋକ
ବର୍ଷା ହେଲେ ଖରା ଦିନେ ବର୍ଷା ଜମା ହେଇନି। ତ ବର୍ଷା ଟା ଉଁ- ଏବେ ହିଁ ହଉଚି।
ସବୁ ନଦୀ ସବୁ ହ୍ରଦ ସବୁ ମାନେ ସବୁ ଶୁଖି ଯାଇଚି ଆଜ୍ଞା।
ଯେମିତି ଲାଗୁଥିଲା ଏବର୍ଷ ଅମ୍ଳ ବର୍ଷା ହବ ମାନେ ବର୍ଷା ହେଇଚି କିଛି ଲାଗୁଥିଲା ଖରା ଦିନେ।
ଆଜ୍ଞା ଆଗରୁ ତ ପାଣିପାଗ କହୁଥିଲା ମରୁଡି ହବ ବୋଲି କିନ୍ତୁ ଯାହା ହଉ ଭଗବାନଙ୍କ ଦୟାରୁ ଆଜ୍ଞା ଦେଖିଚନ୍ତି ଗୋଟେ କଥା ଲକ୍ଷ୍ୟ କରିଚନ୍ତି ସ୍ନାନ ପୂର୍ଣିମା ଦିନଠୁ ଡେଲି ଡେଲି ବର୍ଷା ହଉଚି।
ହଁ ସେବେ ଠାରୁ ହଁ ଆରମ୍ଭ ହେଇଚି ବର୍ଷାଟା ପୁରା ମାନେ ଲ- କଣ୍ଟିନସ୍ଲି ରହିଚି ଭଗବାନ୍ ଜାଣିଥାନ୍ତି।
ଆଜ୍ଞା ମହାପ୍ରଭୁୁ ବି ଆଜ୍ଞା ଯେହେତୁ ମହାପ୍ରଭୁ ଆସି ଦର୍ଶନ କଲେ ବାହାରେ ମାନେ ଆ- ମହାପ୍ରଭୁଙ୍କୁ ଗା ଧେଇଲେ ଶହେ ଆଠ ଗରା ଜଳରେ
ହୁଁ- ହୁଁ।
ଆଜ୍ଞା ସେବେଠୁ ଆଜ୍ଞା ବର୍ଷା ଆଜ୍ଞା ପୁରା ଓଡିଶା ସାରାକୁ ହେଉଛି।
ହଁ- ହଁ ନିହାତି। ନାଇଁ ଜଗନ୍ନାଥ ଭ- ଅଛନ୍ତି କଳି ଯୁଗ ଭଗବାନ ଯିଏ ବିଶ୍ଵାସ କଲା ସେ ନିହାତି ଭଗବାନଙ୍କୁ ଦେଖିଲା। ହଉ ଯାହାର ବିଶ୍ଵାସ ନାହିଁ ସେମାନେ କେହି ଜାଣିପାରିବେନି ତା ମାହାତ୍ମା ବିଷୟରେ କିଛି।
ଆଜ୍ଞା ବିଶ୍ଵାସ ତ ଭଗବାନ୍ ନାହିଁ ଆଉ ଅନ୍- ବିଶ୍ୱାସର ଅନ୍ୟ ନାମ ତ ଭଗବାନ୍।
ହଁ।
ଆଉ ଆଜ୍ଞା ଆପଣ ଆଜି କଣ ମାନେ କୁଆଡେ ମାନେ ପଢାପଢି କଣ କରିଚନ୍ତି ନା
ପଢ଼ାପଢ଼ି ନାହିଁ ଏମତି ପାଠ କମ୍ପ୍ଲିଟ୍ ହେଇକିନି ଗ୍ରାଜ୍ୟୁଏସନ୍ କମ୍ପ୍ଲିଟ୍ ହେଇ ଏମିତି ଘରେ ଅଛି। ଆଉଲ୍ ଏମିତି ଏପଟ ସେପଟ ରୋଷେଇବାସ ଏମିତି ଏପଟ ଘରକରଣା କାମ ଏମିତି ଚାଲିଚି ଆଉ।
ଆଜ୍ଞା ଆଗକୁ କିଛି କଣ କରିବାର କିଛି ଯୋ
ଆଗକୁ ହଁ ଅଛି ତ ଏମତି ଜବ୍ ଫବ୍ ଟିକେ କରିବାର ଇଛା ଅଛି। ଦେଖାଯାଉ‌ କଣ ହଉଚି ଆଉ ଚେଷ୍ଟା ତ ଚାଲିଚି କଣ ହଉଚି ଦେଖାଯାଉ ଆଉ।
ଆଜ୍ଞା -ଆଜ୍ଞା ଆଉ ରଜ ଫଜରେ କୁଆଡେ ବୁଲାବୁଲି କରିନାହାନ୍ତି ଆପଣ?
ନା ରଜରେ ମୁଁ କେବେ କୁଆଡେ ବୁଲିବାକୁ ଯାଏନି କି ଆଗରୁ ବି ଯାଏନି ଏବେ ବି କୁଆଡେ ଯାଉନି।
ଏୟା କଣ ପାଇଁ?
ଏ- ଏମିତି ଆଉ ଆକ୍ଚୁଆଲି ଗାଁ ମାନଙ୍କ ଲୋକ ମାନେ ସେମିତି ମୋର ନାହାନ୍ତି। କାହା ଘରକୁ ଭଲ ନୁହଁ। ନିଜ ଘରେ ଘର ଲୋକ ସହିତ ରଜ ସେଲିବ୍ରେଟ କର, ନହେଲେ ଫୋନ୍ ଦେଖ, ଟିଭି ଦେଖ। ପିଠା ପିଠା ଖାଅ, ମଜାମସ୍ତି କର, ଲୁଡୁ ଖେଳ ଘରେ।
ଆଜ୍ଞା ଆଜ୍ଞା। ଯେହେତୁ ଝିଅ ମାନଙ୍କ ପର୍ବ ତ ଆପଣ ତ ବୁଲାବୁଲି କରିବା କଥା ନା। ମୁଁ ସେଥିପାଇଁ କହିଲି ଆପଣ କଣ ପାଇଁ ବୁଲାୁବୁଲି କରୁ
କରେନି, ମୋ ସାଙ୍ଗସାଥି ବି ମୋତେ ବି ହୁଏନି। ହଉ ମୋ ଭାଇ କାମ ଯେତିକି ଘର ଲୋକ ଯେତିକି କହିବେ ସେତିକି କଲି। ଘରେ ବସିଲି ସଇଲା।
ଆଜ୍ଞା ଆଜ୍ଞା।
ହୁଁ।
ହଉ ଆଜ୍ଞା ମୁଁ ତାହେଲେ ରଖୁଛି। ପରେ କେତେବେଳେ ଫାଙ୍କା ହେଲେ କରିବି। ମୁଁ ରଖୁଛି ପରେ କେତେବେଳେ ଫାଙ୍କ
ହଁ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଧନ୍ୟବାଦ ଆପଣଙ୍କୁ।
ଆଜ୍ଞା ଆଜ୍ଞା।